ହ୍ୟାଲୋ ଏଇଠି ଅଛି ଆଉ ପୁଅକୁ ଖୁଆଇକି ପୁଅକୁ ଖୁଆଇକି ଟିଉସନ ଛାଡିଲି। କଣ କରୁଛ?
ଏଇଠି ଛାତ ଉପରେ ବୁଲୁଚି ଆଉ।
ହୁଁ ଆଉ କଣ ରୋଷେଇ କରିଥିଲ?
ଏଇ ଭାତ ଡାଲି ପୋଟଳ ଆଳୁ ଭଜା ଆଳୁକୁ ଭେଣ୍ଡି ଭଜା।
ହୁଁ। ଉଁ ହୁଁ।
ପାଇଁ
ଆଉ ଖାଇସାରିଲାଣି?
ତମେ? ମୁଁ ହଁ ଏଇ
କଣ କହିଲ?
ସ ଭଥା କହିଲେ ମ ଦିଅରଙ୍କ ପାଇଁ ମୁଁ ହାତ ବାଡ଼ିଥିଲି ଯେ କହିଲି ମୋ ଦି ଭାତ ବାଢ଼ିଥିଲି ଯେ ସେ ଖାଇଲେନି ତ ମୁଁ ଖାଇଦେଲି ଆଉ ଖାଇକିଉଠ
ଓହ।
ଥିଲେ ଏଇନେ ଆଉ ଏଇ ଓଳି କର ରୁଟିକୁ ତଡଗା ରୁଟି କୁ ତଡଗା।
ତଡକା ତଡ଼କା କିଣିକି ଆଣିବ ନା ତିଆରି କରିବ? କହିଲି ତିଆରି କରିବ ନା କିଣିକି ଆଣିବ ତଡକା? ତଡକା ଯାଇନା ବୁଟରେ? କହିଲି ତଡ଼କା ଯାଇ ରଖିଛ ନା ବୁଟ ଯାଇରେ? ହୁଁ।
ହଁ ହରଡ ଯାଇ ଭଳିଆ ଯୋଉ ତଡକା ଯାଇ।
ଏଟ ବୁଟ ଯାଇ। ଆହୁରି ଅଜି ତଡକା ସବୁ ପ୍ରକାର ଆସୁଛି ପକେଟ।
ନାଇଁ ନାଇଁ ତଡକା ଗୋଟେ ମଞ୍ଜି ବାହାରୁଛି ଅଲଗା ହଁ
ହଁ ହଁ ଶୁଭୁଛି।
କହିଲି ତଡ଼କା ମ କହିଲି ଥ ତଡକା ମଞ୍ଜି ଯୋଉ ଶିମ ମଞ୍ଜି ଭଳିଆ ବରଗଡା ମଞ୍ଜି ଭଳିଆ ହେଗୁଡାକ କେତେ ପ୍ରକାରର ଆସେ।
ହଁ ହଁ ହଁ ମିକ୍ସ ତଡକା।
ହେଗୁଡାକ ନୁହଁ ହଁ ଆର ତଡକା ଯଉ ଯାଇ ତଡକା
ବୁଟ ଯାଇ ତଡ଼କା ହେରା କେମିତି କରୁଛ?
ମ ତ ହେଇଟା ହେଇଟା ଟିକେ ସମୟ ବତୁରେଇ ଦଉଛି ଆଗ। ପାଣିରେ ତାପରେ ଟିକେ ସମୟ ବତୁରେଇଥବ ଏ ପାଞ୍ଚ ଦଶ ମିନିଟ। ତାପରେ କଡେଇ ରେ ପାଣି ଦେଇକି ଲୁଣ ହଳଦୀ ଲୁଣ ହଳଦୀ ଦେଇକି ସେଇଟାକୁ ପକେଇ ଦଉଛି ତାପରେ ଟିକେ ସିଝି ଗଲେ ଆଳୁକୁ ଟିକି ଟିକି ପିସରେ କାଟିକି ପକେଇ ଦଉଚି। ତାରେ ସିଜିଗଲେ ହେରାକ ଘୁରା ଘୁରି କରିକି ତାରେ ଅଲଗା ଆଉ ଗୋଟେ କଡେଇରେ ମସଲା ମସଲି କଷା ହଉଛି ଜିମିତି ଆମର ତରକାରୀ ହରକା ହେମତି କଷେଇକି ଏଇଥେରେ ଢାଳି ଦଉଛି ଆଉ ହେଇଯାଉଛି ଆଉ।
ଅଣ୍ଡା।
ହ ଅଣ୍ଡା କଣ ଅଣ୍ଡା ପକେଇବାକୁ କି ଆଜିପା ନାଇଁ ନାଇଁ ଆଉ ଆଜି ପରା ସାଧା।
ଓହୋ ସୋମବାର ଆଇଁସ ଖାଉନ?
ନାଇଁ।
ହୁଁ ଆଉ ତମ ଦେହ କଣ ହଉଥିଲା?
ମୋର ହେଇ ଥଣ୍ଡା ହଉଥିଲା ଥଣ୍ଡା ହେଇକି ତଣ୍ଟି ଫଣ୍ଟି ପିଡା ହେଇକି
ଓହୋ ପୁଅ ଜନ୍ମ ଦିନରେ ବେଶୀ କାମ କଲ ତ।
ହୁଁ। ହୁଁ ହେଦିନ ତ ପ୍ରବଳ ହାଲିଆ ଲାଗିଲା ଏକାଥରକେ ପୂଜା ଶେଷ ହେଲା ବଳିକିସି ଆମର ଚାରିଟା ହେଲାଣି।
ହୁଁ।
ଚାରିଟା ହେଲା ଆମେ ଖାଇଲୁ ଚାରିଟା ପରେ। ଚାରିଟା ଆଉ ପାଞ୍ଚଟା ଦଶ ମିନିଟ ହେଲା ପୂଜା ସରିଲା। ତାପରେ ସମସ୍ତେ ଆଗ ଆଗ ଖାଇଲେ ଏଇ କୀର୍ତ୍ତନ ବାଲା ଖାଇଲେ ତାରେ ସମସ୍ତେ ଖାଇଲୁ ଆଉ।
ହୁଁ ଆଉ ଆଉ ପୁରୀ ଯାଇଛ?
ହୁଁ।
ପୁରୀ ଏବେ ରାମ ମନ୍ଦିର ହେଇଛି ଦେଖିଛ?
ନାଇଁ ମ ଯାଇନି ଦେଖିନି ଗଲେ ଯିବା ଆଉ ଦେଖିବା ଆଉ।
ହଁ ଆଉ ସମୁଦ୍ର କୂଳରେ କେତେ ପ୍ରକାର ଦେଖିଛ? ସନ୍ଧ୍ୟା ଟାଇମରେ ସମୁଦ୍ର କୂଳ ଭଲ ଲାଗେନି?
ସନ୍ଧ୍ୟା ଟାଇମରେ ମୁଁ କାଇଁ ରହିଛି କି କିନ୍ତୁ ମୁଁ ଶୁଣିଛି ସନ୍ଧ୍ୟା ବେଳେ ଟା ପୁରା ବଢିଆ ସବୁ ଦୋକାନ ବଜାର ଖୁଲିଥିବ ଚାରିଆଡେ ବୁଲିବ
ହଁ କହନ୍ତି କେତେ ପ୍ରକାର ମାଛ ହେଇଠି ଛଣା ହଉଛି ଖାଇବ।
ଏରେ ଆମେ ଯେତେବେଳେ ଯିବୁ କଣ ଟ୍ରେନ ରେ ଯାଉ
ହଁ ଟ୍ରେନ ଶହେ ଟ୍ରେନ ଟାଇମ ହଉଛି କେତେଟା ରେ କି?
ହଁ। ଟ୍ରେନଟା ହେଇ ଛଅଟା ହେଇ ଛଅଟା ସାଢେ ଛଅଟା ହବ ବୋଧେ ଲାଗିବା ଟା ହେଇକି
ଉଁ କେଜାଣି ମନେ ନାଇ।
ହୁଁ ମୋର ବି ମନେ ପଡୁନି।
ହଁ ଆଉ ବର୍ଷା ତମ ଆଡେ ହଉଥିଲା ଭଲ?
ହଁ ଆଜି ଟିକେ ପାଗ ହଁ।
ହୁଁ। ଆଉ ଆଉ କଅ ସବୁ ଭଲ ଭଲ ଜିନିଷ ରଥଯାତ୍ରା କଅ କରିବ?
ରଥଯାତ୍ରା ଆଉ କଣ ଏମିତି ଆଉ।
ହୁଁ।
ଭଲ ମନ୍ଦ ବଲେ କଣ ହେଇ କରିକି ଖାଅ।
ଉଁ କ ନୂଆ ନୂଆ ରେସିପି ହକା କରିିବନି?
ନୂଆ ରେସିପି କଣଟା କରିବି କଣଟା ଗୋଟେ ନୂଆରେସିପି ଗଲା ଆଉ ଫାଇନ ଦରକାର ଅଧିକ।
ହୁଁ ଯାହା ଗୋଟେ କରିକି ଖାଇଦେଲେ ଗଲା।
ହଁ ବାସ୍ ଛୋଟ ପିଲା ସବୁ ଇଆଡେ ସିଆଡେ କଲାବଳକୁ ଇଆଡେ ହାଲିଆ ଲାଗୁଛି ଦିପହରେ ନିଦ ଲାଗୁଛି। ମାନେ ପ୍ରବଳ ନିଦ ହଉଛି ଏଇ ଗୋଟେ ଦିଟା ଆସିକି ପ୍ରବଳ ଗୋଟେ ନିଦ ଟା ଆସୁଛି ଯେ ମଣିଷ ଶୋଇପାରୁନି। ଶୋଇବ ବଲେ ତ କାମରାକୁ ପଡ଼ିଥିବ ଉଠିଲେ କାମ କରିବି ଶୋଇଲା ଆସି ଆଉ
ହଁ ଅଁ
ଡେଲି ଗୁଟେ ନିଦ ଲାଗୁଚି ଯେ ମଣିଷ ଶୋଇପାରୁନି ସାନ୍ତିରେ ଟିକେ।
ଆଉ ଘରକୁ ଆସୁନ?
ଗାଁ କୁ ନାଇଁ ଯାଇନି ମ ଯିବା ଦେଖିଆ କୋଉ ଦିନ ବୁଲିକି ଆସିଲେ ହବ।
ଆସିକି ରହିପାରୁନଥିବ କେତେବେଳେ?
ନାଇଁ ମ ବାହାଘର ପରେ ଥରେ ଯାଇଥିଲି ପନ୍ଦର ଦିନି ରହିକି ଆସିଥିଲି। ସେତିକି ତ ଆଉ ଆଉ ମୂଳରୁ ଯାଇନଥିଲି ପୁଅ ଏଇଠି ହେଲା ଏଇଠି ଏଗାର ମାସ ରହିଲି। ନହେଲେ ପୁଅ ପେଟରେ ରହିଲା ପରେ ମୂଳରୁ ଯାଇନି ଗାଁ କୁ। ହେଇ ଗୋଟେ ଥର ଯାଇଥିଲି।
ଆଉ ଜମାରୁ ଯାଇନ?
ନା।
ହୁଁ ଉଁ ଗାଁ ଘରେ ତ କେହି ନାହାନ୍ତି ଆଉ ଗଲେ କିଏ କରିବ।
ହଁ ଗଲେ କିଛି ନାହିଁ ଯେ ଗଲେ କିଛି ନାହିଁ ସମ୍ ଏମାନେ ରୋଷେଇ କରିକି ଖାଉଛନ୍ତି। ଯେ ସେ ମୁଁ କହିଲି ଯିବାକୁ ଯେ ସମସ୍ତେ କହିଲେ ଏଇ ମାସରେ ଯାଆନ୍ତିନି ସେଇ ମାସରେ ଯାଆନ୍ତିନି ଏମତି ସେହା ଲାଗି ଗଲି ନା ଆଉ।
ହୁଁ
ଆଁ ଉଁ ଆଉ କଣ ଆଉ ତମ ରାମ ମନ୍ଦିର ଦେଖିଚ? ଫତେଗଡ ରାମ ମନ୍ଦିର।
ହୁଁ ହୁଁ।
ହୁଁ ଆଉ କୋଟଗଡ଼ ପାର୍କ।
ନାଇଁ କୋଟଗଡ଼ ପାର୍କ ଯିବୁ ବୋଲି ଯାଇନୁ। ଦେଖିଆ କୋଉଦିନ ଯିବା ଆଉ ଏ ବାହାରିଚୁ ଏଗାର ରେ ଆମ କହିଲେ ଏଇ ଏଗାରରେ ଆମର ଆନିଭର୍ସରୀ ତ ମୁଁ କହିଲି ପାଗ ଭଲ ଦବ ବୋଲେ କୋଟଗଡ଼ ପାର୍କ ବୁଲି ପଳେଇବା ସେଦିନ।
ହୁଁ।
ଯେ ବର୍ଷା ପାଗକୁ ପାଗ ଭଲ ଦେଲେ ସିନା
ହଁ। କୋଟଗଡ଼ ପାର୍କ ଆଉ ଅଁ ନୟାଗଡ଼ ଦେଖିଚ ନୟାଗଡ଼ ର ଇଏ ଶିମିଳି ଝରଣା ଗୋଟେ ଅଛି।
ନାଇଁ।
ଆଉ ଦକ୍ଷିଣକାଳି?
ନା ଦକ୍ଷିଣ କାଳି ଦେଖିନି ଖାଲି ଫୋନ ରେ ଦେଖିଛି।
ଉଁ ବୈଷ୍ଣବୀ ଦେବୀ?
ହଁ ହେଇଟା ଏବେ ଯାଇଥିଲୁ ପରା ବୁଲି।
ହଁ ଏବେ ଗହଳି ହଉଛନ୍ତି ନାଇଁ?
ନାଇଁ ମ ଏତେ ଗହଳି ନାଇଁ ହେମିତି ଆଉ ଫାଙ୍କା ବି ରହୁନା ଏମିତି ଯାଉଛନ୍ତି ଲୋକ ଦେଖିଆକୁ।
ହୁଁ। ଏ ଠିକ ପର୍ବବାଣିୀ ଠିକ ଗହଳି।
ହଁ ହଁ।
ଏବେ ସେତେଟା ଗହଳି ନାହିଁ ଆଉ।
ହୁଁ।
ହୁଁ। ଆଉ ଆଗକୁ ଆସୁଛି। ଏରା କଣ କି ଶିବ ପୂଜା। ଶ୍ରାବଣ ମାସରେମ ବୋଲବମ୍।
ଏ ବୋଲବମ।
ହଁ ତାପରେ ଭାଦ୍ରବ ମାସରେ ଖୁଦୁୁରୁକୁଣି।
ହୁଁ।
ଖୁଦୁରୁକୁଣିଙ୍କର।
ଖୁଦରୁକୁଣି ମୁଁ କରେ ଯେ ଏବେ ବାହାଘର ପରେ ଆଉ କରୁନି ଆଉ। ଏଠିତ ଆମର ଘରେ କେହି କରୁନାହାନ୍ତି। ତାପରେ ଆଉ କାହା ଘରକୁ ଯାଇକି କରିବା ମତେ ଟିକେ ଭଲ ଲାଗୁନି। ଆମ ଘରେ ଯେ କରୁଚ ଜହ୍ନିଓଷା। ବାହାଘର ପରେ କାହିଁ କରନ୍ତି କି।
ହୁଁ। ଆଉ ଦଶହରା ବି ଦଶହରା କୁଆଡେ ଗୋଟେ ବୁଲିଯିବ। ହଁ।
ଦଶହରାକୁ ଆଉ କିଏ ଯାଉଛି ଖାଲି ନୂଆ ଡ୍ରେସଟେ ଲୁଗାଟେ ପିନ୍ଧି ପକେଇହେଲେ ଗଲା।
ହ୍ନୁ। ହଁ। ହ୍ୟାଲୋ।
ରୋଷେଇ।
ରୋଷେଇ ସକାଳେ ହେଇଥିଲା ଭାତ ମାଛ ବେସର। ଚୁନା ମାଛ ଭଜା ଭେଣ୍ଡି ଭଜା।
ହୁଁ ହୁଁ ଏଇଭଳି କଣ କରିବା ଆଉ।
ଏଓଳି କଣ କରିବା ମାଛ ଅଛି ରହ ଦେଖିବା। ଭାଜି ଦେବା ଆଉ ଯାହା କରିବା ଆଉ।
ଓହୋ ମାନେ ଲୁଣ ହଳଦୀ ଦେଇକି ଫ୍ରିଜରେ ରଖିଦେଇଛ।
ନାଇମ ଛାଣିକି ରଖି ଦେଇଛିି।
ଓହୋ ମୁଁ ଭାବିଲି ଗୋଳେଇକି ରଖିଦେଇଛ ବୋଲି।
ନା ନା ଛାଣି ଦେଇଛି।
ଆମର। ଫ୍ରିଜିରେ ଆାଇଁଶ ଫାଇଁଶ ରଖୁନି।
ହୁଁ।
ଆଇଁଷ କଲେ ଇଏ କରେ ସିଏ କରେ। ଏମିତିରେ ସଫା ହଉଛି ଯେ। ଆଇଁଷଟେ କଲେ ଭୋଗ ଜିନିଷ କିଛି ଆଉ ରଖିପାରିବ କି।
ଉଁ। ବୋଲେ ପୂଜା କରିକି ଆଣିଲେ ରଖିଲେ ଚଳିବ କିନ୍ତୁ ନେଲା ବେଳକୁ ରଖିକି ହବ କି ଆଉ।
ହଁ ସେଇଟା ହେଇଥିଲାଗି ମୁଁ ରଖା ହଉନି।
ଏଇନା ସେ ଗୋଟେ ଆଣିବ ମନେଙ୍କର କାଲି ପୂଜା କରିବା ଯିବ। ସକାଳେ ମିଳିଯିବ ଫୋନ ନଥିବପୂଜା କରିବାକୁ ଆଉ ରଖିବ କଣ। ହୁଁ।
ହୋଉ ଆଉ କଣ କହିବ?
ନାଇବା ଖବର ରଖି ଦଉଛି ଆଉ।
ହୁଁ ହୁଁ।